ହାଲୋ ହଁ ଝିଅ।
କଣ କରୁଛନ୍ତି?
ହଁ ମୁଁ ଏଇନେ ରୋଷେଇ ଫୋଷେଇ କରିକି ଆସୁଛି ଆଉ। ଆଜି ଟିକେ ଶୀଘ୍ର ରୋଷେଇ କରିଦେଲି।
ହଁ କଣ କଣ ଆଜି ରୋଷେଇ କରିଛ?
ଆଜି କହିଲୁ ଖାଇଦବା ପଖାଳ ବହୁତ ଅଛି ତ। ପଖାଳ ଶୋୟା ଖସା କରିଦେଇଛି ଶୋୟା ଆଳୁ। ଶାଗ ଭାଜି ଦେଇଛି। ଆଉ ଆଳୁ ବାଇଗଣ ଟମାଟୋ ଫମାଟୋ ସବୁ। ଦଳା ଦୁଳି କରିକି ଖାଇବୁ ବୋଲି ତେଲରେ ଗଢେଇକି ଥୋଇ ଦେଇଛି ଆଉ ଦିଜଣ ଖାଇବୁ। ଝିଅ ମୁ ଦିଜଣ ଖାଇବୁ ହଁ।
ପଖାଳ ଗରମ ହଉଛି ପଖାଳ ନଖାଇଲେ ରହିହବନି। ଏତେ ଜୋର ଗରମ ହଉଛି।
ବହୁତ। ପଖାଳ ଥିଲା ମୁଁ କଇଲି ଆଜି ପଖାଳ ଖାଇଦେବା ଆଉ ତମେ ରୋଷେଇ ସାରିଲାଣି?
ହଁ ମୁଁ ଭାତ ବସାଇକି ଏଇ ମିକ୍ସ ତରକାରୀ କରଛି ସବୁ ପରିବା ମିଶେଇକି ବୋଇତାଳୁ ଆଳୁ ଭଣ୍ଡା ଜହ୍ନି ସବୁ ପରିବା ବିଟ ଗାଜର। ମିସେଇକି କରୁଛି। ଆଉ ଭଜା ଭୁଜି ସାଲଟା ଆମ୍ବ ଆଉ ଖାଇଲା ବେଳେ ଟିକେ ପାମ୍ପଡ଼ ଏମିତି କରିକି ଖାଇଦବୁ ମା ପୁଏ ଆଉ ତ କିଏ ନାହାନ୍ତି। ସେ ପଳେଇଛନ୍ତି ବାହାରକୁ ଆଉ ଆମେ ଦି ଜଣ ଖାଇବୁ ଆଉ ଅଳ୍ପ ସାଧା ସିଧା ଖାଲି କରିଦେଇଛି ଆଉ।
ହୁଁ କେହି ନଥିଲେ ବି ଇଚ୍ଛା ହବନି ହେଁ ହେଁ ଘରେ। ଏ ଖାଇବା ପାଇଁ ନିଜେ ନିଜେ କଣ ଯାଇତାଇ କରିକି ଟିକେ ଖାଇଦବା।
ହଁ ଖାଲି ଖାଇବା କଥା ଆଉ।
ଆଉ ଦେହ ପା ଭଲ ଅଛି?
ହଁ ଭଲ ଅଛି ମତେ ଥଣ୍ଡା ସବୁବେଳେ ରହୁ ଏଇ ଏ ସି ରେ ଶୋଇଲାଠୁ ବେଶୀ ଥଣ୍ଡା ହେଇକି ତଣ୍ଟି ଫଣ୍ଟି ଦରଜ ହେଇଯାଉଛି। ଆଉ ଥାଇରଏଡ ଅଛି ଥଣ୍ଡା ଟିକେ ରହୁଛି ଆଉ ନହେଲେ ଦେହ ପା ସବୁ ଭଲ ଅଛି ମା ପୁଅଙ୍କର ଟିକେ ଥଣ୍ଡା ସବୁବେଳେ ରହୁଛି। ଆଉ ତମ ଦେହ ପା ଛୁଆପିଲା ସମସ୍ତଙ୍କ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି ଟିକେ ମଝିରେ ଥିଲା ଇଏ ତାପରେ ଏବେ ଠିକ ଠାକ ଅଛି। ହୁଁ।
ହଁ ହଁ। ଆଉ ସମସ୍ତେ ସବୁ କଣ କରୁଛନ୍ତି ଛୁଆ ପିଲା ମାନେ କୋଉ ସବୁ ପଢାପଢି କଣ କରୁଛନ୍ତି?
ହଁ ପୁଅ ପଢୁଛି ବଡ ପୁଅ ତ ଦିଲ୍ଲୀରେ ଅଛି ସେ ତା ମାଉସି ପାଖରେ ପଢୁଛି। ଆଉ ସାନ ପୁଅ ତାର ଏଠି ଟେଟ୍ରାରେ ପଢୁଛି ପ୍ଲସଟୁ ସାଇନ୍ସ ପଢୁଛି ତାର ଏବର୍ଷ ସେକେଣ୍ଡ ଇୟର ହେଲା। ଆଉ ଝିଅ ତ ନିଟ୍ କୋ ଚିଂ ନଉଛି ତାର ପରୀକ୍ଷା ଦେଇଛି। ଥରେ ପରୀକ୍ଷା ଦେଇଥିଲେ ପୁଣି ଲିକଆଉଟ ହେଲାନି କି? ଏଟା ପୁଣି ତାଙ୍କର ବନ୍ଦ ରହିଲା ପୁଣି ଏବେ ଏବେ ଗଲା ପରୀକ୍ଷା ତାର ଏଇ ଏକୋଇଶି ତାରିଖରେ ଗଲା। ନୀଟ ଏକଜାମ ଦେଇଛି। ତାପରେ ଆଉ ବି ପ୍ରିପାର ହଉଛି ଆଉ କଣ?
ହୁଁ ହୁଁ ନିଟ୍ ଏକଜାମ ତ ଭାର
ମାରୀ କଷ୍ଟ ପାଠ ଆଉ ଦିଟା ପରୀକ୍ଷା ଦବ।
ପୁରା ମାନେ ଏବେ କୋଶ୍ଚିନି ଏମତି ପକଉଛି ମେଡ ପିଲା ବି ମାନେ ପାଇବା ଭାରି କଷ୍ଟ ଦି ତିନି ଥର ପରୀକ୍ଷା ଦେଲେ ବି ଇହେଇଯାଉଛନ୍ତି ଆଉ ମାନେ କୋଚିଂ କୋଠି ଭୁବେନଶ୍ଵର୍ ରେ ନଉଛନ୍ତି ନା ଘରେ?
ଭୁବେନଶରରେ ଭୁବେନଶରରେ ନଉଥିଲା ଏଇ ଫିଜିକ୍ସବାଲାର ଗୋଟେ ବର୍ଷ ନେଇଥିଲ ଆଉ ତାପରେ ସେ ମଗୁନି ନି ଯେ ଅନଲାଇନରେ ନିଜେ ତାର କ୍ଲାସ କରୁଛି ଆଉ ବି ଦିଟା କଣ ପରୀକ୍ଷା ଦବ ଏଇ ଜୁଲାଇ ଏକରେ ନା ଦୁଇରେ ଏମିତି ଅଛି। ହୁଁ ଆଉ ଦିଟା ପରୀକ୍ଷା କଣ ଅଛି ଦବ। ସେ ତାର ପଢାପଢି କରୁଛି ଯୋଉଥିରେ ବାଜିବ ଏଇ ବର୍ଷ ତାର ଆଡମିସନ କରିଦେଲେ ଭଲ ହେଲେ ଗୋଟେ ପଢିବା ଆଉ ଅପେକ୍ଷା କରିବନି। ନିଟ ପାଇଁ ଦେଖିବା କଣ ହଉଛି ଭଗବାନ ଙ୍କ ଇଚ୍ଛା ଦେଖିବା
ହଁ ଭଗବାନ ଆଉ ଲକ୍ ସାଥେ ଦେଲେ ଯାଇକି କୂଳରେ ଗୋଟେ ଲାଗିଯିବ ଆଉ ହଁ ହଉ ଦେଖ ଚେଷ୍ଟା ଥାଉ ଭଗବାନ ବିଶ୍ଵାସ ରଖ ଯେଉଠି ହେଲେ ଗୋଟେ ଇଏ ହେଇଯିବ। ନୀଟ ନହେଲେ ଯଉ ବି ଇ ଡ୍
ହୁଁ।
ଏ ଇଏ କରିବ ଆଉ
ହୁଁ।
ଆଉ
ଆଉ କଣ ସବୁ ତମେ ବନେଇ ଶିଖିଛ ପିଠା ପୁଠି ବିଷୟରେ?
ହଁ ମୁଁ ପିଠା ସବୁ ପିଠା ଜାଣିଛି। ଆରିସା, କାକେରା, ଦୁଦରା ମୁୂଆ ମାନେ ସବୁ ପିଠା ପ୍ରାୟ ସବୁ। ପିଠା ମତେ ଆସିଛି।
ହଁ ଦେଖିଆ କହିଲ କିଛି ପିଠା ବିଷୟରେ ମାନେ ଯୋଉଟା ତମେ ବହୁତ ବଢିଆ ବନେଇପାର। ସମସ୍ତେ ଭଲ ପାଆନ୍ତି ଭଲ ବୋଲି କୁହନ୍ତି ବି ସେ ପିଠାଟା।
ଆଁ
ଦେ ଆ କଣ ପିଠା?
ମୁଁ ତ ସବୁ ପିଠା କରେ। ସବୁ ପିଠା କରେ କିନ୍ତୁ ଦୁଦୁରା ପିଠା ପ୍ରାୟ ଜାଣିନାହାନ୍ତି ଦୁଦୁରା ପିଠା କଣ ବୋଲି। ସେଇଟା ବି ମୁ କଲେ ସମସ୍ତେ ଭଲ ପାଆନ୍ତି। ଆଉ ଝିଅ କହିବ ସଦାବେଳେ ବହୁତ ଦୁଦୂରା ପିଠା କର। ରଜକୁ ଟ୍ରେଣ୍ଡ କଲା ଦୁଦୁରା ପିଠା କରିବି ଦେଖିଲାବେଳକୁ ଆଉ ବତୁରା ବୁତୁରି କଲି କିନ୍ତୁ ଏ ହାତ ଯୋଉ ହଉଥିଲା ଯେ ଆଉ କରିପାରିଲିନି। ଦୁଧୁରା ପିଠା କେମିତି କରିବ କହିଦଉଛି କେମିତି କରିବ। କରିବ କଣ କହିଲେ ତାକୁ ଗୋଟେ ବିରି ରେ ତିନିଟା ଚାଉଳ ନବ। ଧର ମାଣେ ଆମେ ବିରି ପ କେଇବା ସେଥିରେ ତିନି ମାନେ ଚାଉଳ ନବା ଆଉ ଗୁଡ ଗୋଟେ କିଲି ଖଣ୍ଡେ ଗୁ ଗୋଡ ମିଠା ଅନୁସାରେ